ହାଲୋ। ହାଲୋ।
ହୁଁ।
ଆଜ୍ଞା ନମସ୍କାର।
ହୁଁ ହୁଁ।
ଆଉ କଣ କରୁଚନ୍ତି?
କଣ ବସିଚି ଆଉ।
ଆଉ ଖିଆ ପିଆ ସରିଲାଣି?
ହଁ।
ଆଉ ଆପଣଙ୍କ ଘରେ ସବୁ ଭଲ?
ହଁ ଭଲ ଆଉ।
ହଉ ଆଉ ଆଜି ଖରା ଫରା କେମତି ହେଇଛି ଆଜି ସିଆଡେ?
ପ୍ରବଳ ଖରା ହେଇଛି।
ଆଉ ଗଣେଶ ପୂଜା